ବନ୍ଧୁ ଜୟ ଜଗନ୍ନାଥ। ହାଲୋ। ବନ୍ଧୁ ଆପଣଙ୍କର ଶବ୍ଦ ଆସୁନାହିଁ।
ହାଲୋ।
ଆଜ୍ଞା ବନ୍ଧୁ ଆସିଲା ଆପଣଙ୍କର ଶବ୍ଦ ଆସିଲେ ଜୟ ଜଗନ୍ନାଥ ବନ୍ଧୁ।
ହୁଁ ଜୟ ଜଗନ୍ନାଥ ବନ୍ଧୁ। ବନ୍ଧୁ ଆପଣଙ୍କ ଶବ୍ଦ କଁ ପାଇଁ ଆସୁନଥିଲା?
ଓ ହଁ। ବନ୍ଧୁ ଏଇ ଆମର ବୃଷ୍ଟିପାତର ପ୍ରଭାବ ଦେଖୁଚନ୍ତି କେତେ ଜୋରରେ ଅ ବଢୁଚି ଖାଲି କମିବାର ତ ନା ଗନ୍ଧ ନଉନି ଆଉ ପାଣିପାଗ ତ ଏମିତି ରହୁଚି ଆଉ ବିଜୁଳିର ପ୍ରଭାବ ବି ରହୁଚି ଏପଟେ ନା। ତ ସେଥିପାଇଁ ଟିକେ ଅସୁବିଧା ରହୁଛି ଆଉ। ବନ୍ ଆଉ ବନ୍ଧୁ କଁ କରୁଥିଲେ ଏବେ?
ନାଇଁ ମୁଁ ଏପଟେ ବସିଥିଲି ଟିକେ ବ୍ୟାୟାମ କରୁଥିଲି ଯୋଗ କରୁଥିଲି ମୁଁ ଦେଖିବା କଣ ଆଉ। ଆପଣଙ୍କର କଲ୍ ଆସିଲା ମୁଁ ଗେ ଉଠେଇଲୁ ଆଉ ଏ ପଟେ ବି ପାଣି କାବ ଶୁଣନ୍ତୁ ଏପଟେ ବି ପାଣି ପା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ଆହୁରି ଦୁଇରୁୁ ତିନି ଦିନି ବର୍ଷା ଲାଗି ରହିବ ଏବେ ତ କିନ୍ତୁ ଆଉ ହୋଇନାହିଁ। ସେ କହିଥିଲେ ଲଗାତାର ପାଞ୍ଚ ଦିନି ବର୍ଷା ଲାଗି ରହିବ। କାହିଁକି ନା କିନ୍ତୁ ଆଉ ଗୋଟେ କଥା ଶୁଣନ୍ତୁ ଦେଖନ୍ତୁ ଦେବସ୍ ସ୍ନାନ ପୂର୍ଣ୍ଣିମା ଯେତେବେଳେ ଜଗନ୍ନାଥଙ୍କୁ ଜର ହୁଏ।
ଆଜ୍ଞା।
ତାପରେ ମୁଁ ବା ଜାଣିଅଛି କମ୍ ବୁଝିପାଇଲେ ତାପରେ ଗୁଳୁ ଗୁଳିୁ ହୁଏ ବୁଝିପାଇଲେ।
ଏଟା ଠିକ ନା ଭୁଲ ମୁଁ ଜାଣିଲି।
ଆଜ୍ଞା ବନ୍ଧୁ ସେଇଟା ହଉଛି ଶ୍ରୀ ଜଗନ୍ନା ଙ୍କର ଆମର ଅପୂର୍ବ ଲୀଳା ଗୋଟିଏ ବୁଝିଲେ। ଯେହେତୁ ସେ ନିଜେ ଅଣସର ଘରେ ଥାଆନ୍ତି ତ ଅଣସର ଘରେ ଗୋଟେ ପଶିଲା ମାତ୍ରେ ମଣିଷ ସାମାନ୍ୟ ମଣିଷଟାକୁ ଯେମିତି ଗରମ ଅନୁଭବ ହୁଏ ଯେମିତି ଗୁଳୁଗୁଳି ଅନୁଭୂତ ହୁଏ ସେମି
ହଁ।
ଶ୍ରୀ ଜଗନ୍ନାଥ ମଧ୍ୟ ଯେତେବେଳେ ଗୋଟେ ଅଣସର ଘରେ ପଶିଛନ୍ତି ସେ ଯେହେତୁ ଜଗତର ନା ଥ ଜଗନ୍ନାଥ ତ ସାରା ଜ ଜଗତରେ ସିଏ କଣ କରାଇ ଦିଅନ୍ତି ସେଇଟାକୁ ଉଁ ମାନେ ଲୋକଙ୍କ କହିବାର ମତ ହଉଛି କି ସି ଯେହେ ତୁ ଅଣସର ଘରେ ଅଛନ୍ତି ସେଥିପାଇଁ ତାଙ୍କୁ ଯେହେତୁ ଗୁଳୁଗୁଳି ହଉଛି ତ ସାରା ଜଗତର ଲୋ କଙ୍କୁ ମଧ୍ୟ ସେଇ ଅନୁଭୂତ ହୁଏ ଯୋଉଟା ଜଗନ୍ନାଥ ଅନୁଭବ କରନ୍ତି ସେଇଟା ଜଗତର ଲୋ ଲୋକ ମଧ୍ୟ ଅନୁଭବ କରନ୍ତି।
ସେଇଟା ଶୁଣନ୍ତୁ ଆପଣ ଯୋଉଟା କହିଲେ ଠିକ କଥା କହିଲେ ଯେ ଆଉ କିନ୍ତୁ ଦେବଶ୍ ସ୍ନାନ ପୂର୍ଣ୍ଣିମାରେ ବର୍ଷା ହୁଏ ତାହାପରେ ଜଗନ୍ନାଥ ରହିବେ ତାଙ୍କୁ ଜ୍ଜର ହବ ବୁଝିପାରିଲେ ତାଙ୍କ ମାଉସୀ ମା ଘରେ ଉଁ ସେତିକି ବେଳେ ତାଙ୍କୁ ତାଙ୍କୁ ଯୋଉ ଜର କମ୍ପ ଆସିବ ଗରମ ହବ ସେଥିପାଇଁ ଗୁଳୁ ଗୁଳି ହୁଏ ଏବେ କି ନ୍ତୁ ଚାରି ପାଞ୍ଚ ଦିନ ହେଲାଣି ଦେବସ୍ନାନ ପୂର୍ଣ୍ଣିମା ଦୁଇ ଦିନ ଖଣ୍ଡେ ପରେ କଣ ହଉଛି କଇଲ ଲଗାତାର ବର୍ଷା ହଉଛି କଣ ପାଣିପାଗ ବିଭାଗ ଯଦି ଖରାପ ଥବ।
ଆଜ୍ଞା ସେଇଟା ବନ୍ଧୁ ଆପଣ ସମାଜ ଆପଣ ଖବର କାଗଜ ରେ ଟିକେ ଦେଖନ୍ତୁ ଆଜି ମୁଁ ଖବର କାଗଜ ରେ ଦେଖିଛି କି ଏଇଟା କୌଣସି ପାଣି ପାଗର ସୂଚନା ନୁହେଁ କୌଣସି ଖରାପ ପାଣି ପାଗ ନୁହେଁ କିମ୍ବା ଅ ବର୍ଷା ଯୋଗୁ ନୁହେଁ ତା ଆମର ବଙ୍ଗୋପସାଗରରେ ହଉଥିବା ଆମର ଅ ଲ ଘୁଚାପ ଯୋଗୁ ବୁଝିଲେ ଲଘୁଚାପ ର ପ୍ରଭାବ ଟା ପଡୁଛି ସେଥିପାଇଁ ତେର ତାରିଖ ପର୍ଯ୍ୟନ୍ତ ଦୀର୍ଘ ତେର ତାରିଖ ପର୍ଯ୍ୟନ୍ତ ଆମର ବର୍ଷା ଲାଗି ରହିବ।
ନ ସିଏ ତ କହିଥିଲେ ଆଠ ତାରିଖ ପର୍ଯ୍ୟନ୍ତ ମୁଁ ଯାହା ଦେଖିଥିଲି ପାଞ୍ଚ ଛଅ ଦିନ ପୂର୍ବରୁ ଯିଏ କହିଲେ ଲଗାତାର ପାଞ୍ଚରୁ ଛଅ ଦିନ କି ଆଠ ତାରିଖ ପର୍ଯ୍ୟନ୍ତ ଉଁ ବର୍ଷା ଲାଗି ରହିବ ଆଉ କୋଉଥିପାଇଁ ଲାଗି ରହିବ ମୁଁ ଜାଣିନଥି ଖାଲି ନିୟୁଜ୍ ଅଳ୍ପ ଟିକେ ଦେଖିଥିଲି।
ଆଜ୍ଞା ସେଇଟା ଆଜିର ଆଜ୍ଞା ଆଜ୍ଞା କିନ୍ତୁ ସେଇଟା ଆଜି ଆଜି ସେଇଟା ମୁଁ ଦେଖୁଥିଲି ଦେଖୁଥିଲି ସେ ଖବର କାଗଜରେ ପଢୁଥିଲି କି ସେଇ ଯୋଉଟା ଆଠ ତାରିଖ ପର୍ଯ୍ୟନ୍ତ ଥିଲା ସେଇଟା ଯେହେତୁ ବଙ୍ଗୋପସାଗରେ ଆମର ଚାଲିଛି ଲ ଲଘୁଚାପ ଏବେବି ସରିନି ତସେଲଘୁଚାପର ପ୍ରଭାବଟା ପଡ଼ୁଚି ଏଇଠି ଲଘୁଚାପ ହଉଚି। ଆଉ ଏ ତେର ତାରିଖ ପର୍ଯ୍ୟନ୍ତ ଏଇନା ବର୍ଷା ହବାର ସମ୍ଭାବନା ରହିଛି। ଆଉ ସବୁଠୁ ଚିନ୍ତାର କଥା ହେଉଚି କୋରାପୁଟର ଯୋଉ ମାଲକାନଗିରି କୋରାପୁଟ ମାନେ ଏଇ ସବୁ ସବୁ ମାନେ ଯୋଉ ସବୁ ମାଳଭୂମି ଲୋକ ଯୋଉ ସବୁ ମାଳଭୂମିର ଲୋ ଲୋକମାନୋନ ସେଇ ସବୁ ଅଞ୍ଚଳରେ ଅଧିକ ମାତ୍ରାରେ ବୃଷ୍ଟିପାତ ହେବା ଯୋଗୁ ସେଠା କାରଣ ଜା ଜାଗା ଆଉ ସେଠାକାର ଲୋକ ମାନେ ବହୁତ୍ ଅସୁବିଧାରେ ପଡ଼ିଲେଣି ସେମାନଙ୍କର ହଁ ସେମାନଙ୍କର ମାନେ ଆସଭାବ ପତ୍ର ସବୁ ନଷ୍ଟ ହେଇଗଲାଣି ଆଉ ସେମାନେ ଯୋଉ ଅଁ ଆଜୀବନ ମାନେ ଅଁ ଡଲି ମାନେ ସବୁଦିନ୍ ଖାଦ୍ୟ ମାନେ ପରିଶ୍ରମ କରିକି ଯୋଉ ପଇସା ରୋଜଗାର କରୁ ଥିଲେ ସେଇଟା ବନ୍ଦ ହେଇଗଲାଣି ଖାଇବା ପିଇବାକୁ ସେମାନେ ପାଉନାହାନ୍ତି। ତ ସରକାର ତାଙ୍କୁ ସାହାଯ୍ୟ ଯୋଗେଇବା ପାଇଁ ତାଙ୍କୁ ଖାଇବା ପିଇବାକୁ ଏବେ ବର୍ତ୍ତମାନ ଯୋଗଉଚନ୍ତି।
ହଁ ଆପଣଙ୍କ କହିବା କଥା ହେଲା ଆପଣଙ୍କ ଆପଣ କହିବା କଥା ହେଲାଯେ କି ଯୋଉମାନେ ଦିନ ମଜୁରିଆ ଅଛନ୍ତି ତାଙ୍କୁ ବହୁତ୍ ଅସୁବିଧାରେ ହଉ ଥିବ ନାଇଁ ସେଥିପାଇଁ ସରକାର ତା କୁ କିଛି ସହଯୋଗ ଯୋଗଉଚନ୍ତି ଯେମିତିକିି ବି ଏଘରେ ତାଙ୍କୁ ର ରହିବା ପାଇଁ ସ୍ଥାନ ଆଉ କିଛିଟା ଉ ଡାଲି ଚାଉଳ ପନିପରିବା ଇତ୍ୟାଦି ଯୋଗ ଦଉଥିବେ ସେରୋଷେଇ କରିକି ସେଇକ ଦିନ ବୃଷ୍ଟିପାତ ହବ କିଝଡ଼ ବାତ୍ୟା ହବ ସେତିକି ଦିନେ ସେଶାନ୍ତିରେ ଏଠି ନିଜ ଘର ଦ୍ବାର ଛାଡ଼ିକି ବଞ୍ଚିବା ପାଇଁ ସେଗୋଟେ ଭଲ ସ୍ଥାନରେ ର ରହି
ଆଜ୍ଞା ଆଉ ତାଙ୍କର ଯେତିକିବି କ୍ଷୟକ୍ଷତି ହେଇଚି ସରକାର ତା କୁ ସେଇଟା ତାଙ୍କୁ କହିଚି ତାଙ୍କୁ ପ୍ରତିଜ୍ଞା କରିଚିକି ସେଇ କ୍ଷୟକ୍ଷତିର ମାନେ କ୍ଷତି ପୂରଣ ସେଦବା ପାଇଁ ରାଜି ଅଛନ୍ତି।
ଓହୋ। କ୍ଷତିପୂରଣ ସରକାର ଦବା ପାଇଁ ରାଜି ଅଛନ୍ତି ଯାହାର କାହାର ଘର ଭାଙ୍ଗି ଯାଇ ଥବ କାର ଫସଲ ପନିପରିବା ନଷ୍ଟ ହେଇଯାଥିବ ବହୁତ୍ ପ୍ରକାର ପନିପରିବା ଫସଲ ହଉଚିନା ଯେହେତୁ ଆମ ଓଡିଶାର ଏକ ସିଏ ଜିଲ୍ଲା
ଯାଉଚି କିଛି
ବୁଝିପାରିଲେ ସେଜିଲ୍ଲାରେ ଯେହେତୁ ଆମର ରହୁଚନ୍ତି ଏକ ଜାତି ବୁଝିପାରିଲେ। ସେବହୁତ୍ କଷ୍ଟ କରି ଫସଲ କରୁଥିବେ ଫସଲ କଁ କରୁଚନ୍ତି ନିଜ ଅଳ୍ପ କିଛି ନିଜ ପାଇଁ କରୁଚନ୍ତି ଆଉ କିଛି ବ୍ୟବସାୟ କରୁ ସରକାରକୁ ଦଉଚନ୍ତି ସରକାର ସେଅନ୍ୟାନ୍ୟ ସ୍ଥାନକୁ ପଠଉଚନ୍ତି। ବୁଝିପାରିଲେ ଯେତାଙ୍କୁ ସରକାରରେ ଆମ ଓଡ଼ିଶା ସରକାର ରକ୍ତାନୀ କରୁଚି ଆମଦାନୀବି କରୁଚି ବୁଝିପିରିଲେ।
ଆଜ୍ଞା ଆଜ୍ଞା।
ଏ ସେଭାରତ ସରକାରକୁ ଦବ ଭାରତ ସରକାର ବାହାରକୁ ପଠେଇବ କିନିଜ ଦେଶରେ ପ୍ରତ୍ୟେକ ରାଜ୍ୟଙ୍କୁ ଦବ ବୁଝିପାରିଲେ। ନିଜ ରାଜ୍ୟରେ ଖାଦ୍ୟ ଖାଦ୍ୟର ଅଭାବ କେମିତି ନହବ, ସବୁଥି ସମାନ ରହିବ ବୁଝିପାରିଲେ।
ଆଜ୍ଞା।
ଆଉ ଯଦି ଖାଦ୍ୟର ଅଭାବ ହବ ମାନେ। ଦରଦାମ ବୃଦ୍ଧି ହବ ଯାହା ବି ହେଲେ ବୁଝିପାରିଲ। ଦରଦାମ ବୃଦ୍ଧି ହେଲେ ଆମ ଦେଶର ଅର୍ଥନୀତି ସଙ୍କଟ। ଅସନ୍ତୁଳନ ହେଇଯିବ। ହଁ ତାକୁ କେହି ସମ୍ଭାଳି ପାରିବେନି। ବୁଝପାରିଲ ସରକାର ବି ଭାଙ୍ଗି ଯାଇ, ଭାଙ୍ଗି ପାରିବ। ହୋଇପାରିଲେ ଆଉ ଅନ୍ୟାନ୍ୟ ଦେଶ ବି ଆମ ଦେଶ। ଉପରେ ଅତ୍ୟାଚାର କରିବେ ବୁଝିପାରିଲେ।
ଆଜ୍ଞା। ଆଜ୍ଞା। ଯାହା କହିଲେ ସେୟା ହିଁ ହଉଛି। ସେଇ ଅସୁବିଧା ଆଜ୍ଞା।
ସେଇ ପ୍ରକାର ଆପଣ ଯୋଉ କହୁଛନ୍ତି, ଏଇ ପ୍ରକାର ସମସ୍ତେ ତାହା ବୁଝିାରିଲେ।
ଆଜ୍ଞା। ହବ ନାଇଁ, ଏଇ ସବୁ ସମସ୍ୟା ସବୁ ହେଇ ସାରିଲାଣି। ଆଉ ବର୍ତ୍ତମାନ ହଉଛି ମଧ୍ୟ ବୁଝିଲେ, ଆଉ ସେମାନେ। ତେ ସମସ୍ୟା ଭିତରେ ରହିକି ମଧ୍ୟ ସେମାନେ।
ହଁ।
ସରକାରଙ୍କ ଉପରେ ଭରସା ଛାଡି ନାହାନ୍ତି ସେମାନେ। ତ ସରକାରଙ୍କ ଉପରେ ବିଶ୍ୱାସ ରଖିଛନ୍ତି। କି ସରକାର୍ ତାଙ୍କୁ ସାହାଯ୍ୟ କରିବେ, ସହଯୋଗ କରିବେ। ଆଉ ସରକାର ମଧ୍ୟ କରୁଛନ୍ତି। ସେତିକି ବଡ କଥା।
ଓହୋ। ଆପଣ ଠିକ୍ କଥା କହୁଛନ୍ତି। ସରକାର ସାହାଯ୍ୟ କରିବେ ସରକାର ସାହାଯ୍ୟ ନକଲେ। ଆଉ କୃଷକ ମାନଙ୍କ ପାଇଁ ବା ଛୋଟ, ଛୋଟ ଲୋକ ଯୋଉ ମାନେ ଯାହା ପାଇଁ ଖାଦ୍ୟ ଶସ୍ୟ ପାଇଁ ଦିନ ମଜୁରିଆ ସେମାନଙ୍କୁ ସାହାଯ୍ୟ ନକଲେ, ସେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ଅସୁବିଧା ସମ୍ମୁଖୀନ ହେଲେ ଆମ ଦେଶ। ଅସୁବିଧା ସମ୍ମୁଖୀନ ହବ। ଯେହେତୁ ସେ ଦିନ ମଜୁରିଆ। କୋଉଠି ମୁଲ ଲାଗି କାମ କରୁଥିଲେ, କୃଷି କାର୍ଯ୍ୟ କରୁଥିଲେ ସିଏ। ଉତ୍ପାଦନ କରୁଥିବା ଯେକୌଣସି ପନିପରିବା ହେଉ ଯେକୌଣସି ସାମଗ୍ରୀ ହଉ। ବୁଝିପାରିଲେ ସେ ଉତ୍ପାଦନ କରିବେନି। ବୁଝିପାରିଲେ, ଏଠୁ, ସେଠୁ ମାଗିକି। ମୁଗି ଚଳିଯିବେ ଅର୍ଥନୀତି ସଙ୍କଟ ବାହାରିବ। କାହାର ଆମ ଦେଶର। ଅଭାବ ରହିବେ କି ଆମ ଦେଶ ସରକାର ଅଭାବରେ ରହିବେ। ସେଥିପାଇଁ ସବୁ ସରକାର। ବୁଝି, ବୁଝିକି କରିବା କଥା।
ବନ୍ଧୁ ଆପଣ, ହଁ ଯେହେତୁ ଆପଣ ଗୋଟେ। ଗୋଟେ ଭଲ କଥା କହୁଛନ୍ତି। ଆମର ରାଜ୍ୟ, ଆମ ଦେଶ ପାଇଁ ଗୋଟେ ଭଲ ଚିନ୍ତା କରୁଛନ୍ତି। ଅ ଆପଣ ଯେହେତୁ ମାନେ ମୁଁ ଯାହା କହୁଛି। କି ଆମର ଅ ଆମର ହଉଛି ଲୋକ ବହୁଳ ଦେଶଟିଏ। ଆପଣ ଯ ଜାଣିଥିବେ ଯେ ଆମର ଲୋକ ବହୁଳ ଦେଶଟିଏ। ଗଟେ ଲୋକବହୁଳ ଦେଶରେ, ଆମର ଯଦି ଏମିତି ଅର୍ଥ ସଙ୍କଟ ପଡିଲା। ଆର୍ଥିକ ସଙ୍କଟ ପଡିଲା, ତାହେଲେ ଆମେ ସମସ୍ତଙ୍କୁ ତ କିଛି ନା କିଛି ଗୋଟେ କରିବାକୁ ପଡିବ ନା। ଆମର ଅର୍ଥ ସଙ୍କଟ ସମସ୍ତଙ୍କ ଘରେ ଅସୁବିଧା ରହିବ। ପଇସା ପତ୍ରରେ ଅସୁବିଧା ରହିବ। ଜିନିଷ ପତ୍ର ପତ୍ର କିଣିବାରେ ଅସୁବିଧା ରହିବ। ତ ସମସ୍ତଙ୍କୁ ଖାପ ଖୁଆଇ ଚଳିବାକୁ ପଡିବ। ନାଁ ନାହିଁ। ଏ କିନ୍ତୁ ଆମର ଦେଶରେ ଯେହେତୁ ଲୋକମାନେ ଅ କୋଉ ଜାଗାରେ‌ ଅ ଅଧିକ ଧନୀ ଅଛନ୍ତି ତ କୋଉମାନେ ଅଧିକ ଗରିବ ଅଛନ୍ତି ଯାହାଙ୍କ ପାଖରେ ଖାଇବାକୁ ମଧ୍ୟ ରହିବାକୁ ମଧ୍ୟ ଜାଗା ନାହିଁ। ସେମାନେ ରାସ୍ତା କଡରେ ରହୁଚନ୍ତି। ତ ଆମ ଏଇମାନେ ଯୋଉ ମାନେ
ଆପଣ ଠିକ୍ କଥା କହୁଛନ୍ତି। ଆମକୁ ଆମେ ସମସ୍ତେ କି ଦେଖି ଚାହିଁ ଚଳିବା କଥା କାହିଁକି ନାଁ
ଆଜ୍ଞା।
ସରକାର କି ଆମର ଯୋଉ ଆମର ଯୋଉ ସରକାର ଯୋଉଁ ପ୍ରକାର ବ୍ୟବସ୍ଥା କରିଛି। ମତେ କାହିଁ ଲାଗୁନାହିଁ। ଆଉ ବହୁତ ବର୍ଷ ଯାଇକି ଆମର ଅର୍ଥନୈତିକ ସଙ୍କଟ ହବ ବୁଝିପାରୁଛ। ଆପଣ ବି ଜାଣିଥିବେ ଆମ ସରକାର ବହୁତ ଉପକାର କରୁଛି ଆମ ଦେଶ ପାଇଁ। ଆଉ ଅର୍ଥନୀତି ତ ଶୁଣ। ଗଟ ନେବା ମତେ କାହିଁ ଲାଗୁନି ଯଦି ବି କିଛି ଅସୁବିଧାରୁ କି କିଛି କିଛି ନ କରିବା ନ କରିବାରୁ କି କିଛି। ଯୋଗୁଁ ଯଦି କିଛି ସଙ୍କଟ ହେଇପାରେ ସେତେବେଳେ କିଛି ମାନେ ନାହିଁ ନା। କଣ ସରକାର କିଛି ଖରାପ କାର୍ଯ୍ୟ କରୁନାହାନ୍ତି ଯେ ଆମର ଅର୍ଥନୈତିକ ସଙ୍କଟ ହବ ବୁଝିପାରିଲେ
ଆଜ୍ଞା ବୁଝିଲି ବୁଝିଲି ଆପଣ ଯାହା କହୁଛନ୍ତି ଏକଦମ ଠିକ କହୁଛନ୍ତି ଲୋକମାନେ ନି ନି ଭିତରେ ସେତିକି ସେଇ ଅ ଇଟା ଖେଳେଇବା ଦରକାର ନିଜ ମନରେ ସେତିକି ସତର୍କତା ରଖିବା ଦରକାର। ଭବିଷ୍ୟତ କଥା ଚିନ୍ତା କରିକି, ବର୍ତ୍ତମାନର ଅର୍ଥକୁ ସେମାନେ କେମିତି? ଆା ଆଜ୍ଞା।
ହ ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ସମ୍ପର୍କ କରିବି ଏବେ ମୋ ଆଡୁ ସମ୍ପର୍କ ଆପଣ କରିବେ ଆପଣ ଏବେ ରଖିପାରନ୍ତି। ସାଙ୍ଗେ ସାଙ୍ଗେ ମୁଁ କରିବି।
ଆଜ୍ଞା ଆଜ୍ଞା ଆଜ୍ଞା। ବଧୁ ନିହାତି। ହ ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।